ହାଲୋ।
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
କଣ କରୁଚ?
କିଛି ନାଇଁ ବସିଚି ତମେ କଣ କରୁଚ?
ମୁଁ ବି କିଛି ନାଇଁ ଏମତି ବସିଥିଲି ଆଉ ଆଉ ଦେହ ଫେଅ ଭଲ ଅଛି।
ହଁ ଭଲ ଅଛି ତମର କେମିତି ଅଛି?
ହଁ ମୋର ବି ସେମିତି ଆଉ ଭଲ ସବୁ।
ଆଉ କାମରେ ଆସିକି କଣ ଖା ପିଆ କଲଣି କି?
ଉଁ ହଁ ଆସିକି ଏମତି ରୁଟି କ୍ଷୀର ଖାଇଥିଲି ଆଉ।
ହଁ ହଁ ମୁଁ ଏବେ ଖରା ବେଳେ ଖାଇଥିଲି ତା ପରଠୁ ଆଉ କିଛି ଖାଇନି ଏବେ କଣ ଖାଇବି ଭୋକ ଲାଗୁଚି ହେଲେ ବି କଣ ଟିକେ କରିକି ଖାଇବ ଆଉ ମମି କଣ
ଆଛା ଆଚ୍ଛା ଆଉ ସବୁ କିଛି ଠିକ୍ ଠାକ୍ ଚାଲିଚି ନା?
ହଁ। ଏମିତି ଆଜ୍ଞା ଆଉ ଏପଟେ ତ ମଝିରେ କଣ ହେଇଚି ଜାଣିଚ? ଆମ ଏଇ ମାନେ ଏଇ ମଝିରେ ଏଇଠି ଗୋଟେ ପାଖରେ ଗୋଟେ ଗାଁଟେ ଅଛି ସେଠି ମାନେ ଗୋଟେ ଛୋଟ ଛୁଆ ବେସି ନାଇଁ ବହୁତ୍ କମ ହବ ବାର ବର୍ଷର ହବ ତାର ବାଲ୍ୟ ବିଭାହ ହଉଚି। ସେଇଟା ବି ଏଇଠି ମାନେ ଯେତେ ଚେଷ୍ଟା କଲେ ବି ଏଇଠି ବାଲ୍ୟ ବିବାହାର ମାନେ ସଂଖ୍ୟା କମିବାକୁ ଲାଗୁନି।
ଏବେ ବି ବାଲ୍ୟ ବିବାହ।
ହଁ।
ହଁ ଏମିତି ଏଇ ବାଲ୍ୟ ବିବାହ କରିକି ହିଁ କେତେ ବାପା ମା ଅଛନ୍ତି ଆ ଭାବନ୍ତିନି ଛୁଆର ଆଗକୁ କଣ ସେ ଆଗକୁ ଭବିଷ୍ୟତକୁ କରିବ କଣ ପୁଅ ହଉ ଝିଅ ହଉ ସିଏ ଏତେ ଛୋଟ ବେଳୁ ସିଏ ନିଜେ ନିଜର ଚଳିବା ନି ନିଜେ ନିଜର ରହିବା ବିଷୟରେ କିଛି ଜଣା ନଥାଏ ତାକୁ ତା ଉପରେ ଆଉ ଗୋଟେ ପରିବାରର ବୋଝ ଦେଇ ଦିଅନ୍ତି। ହେଲେ ଜାଣି ପାରନ୍ତିନି କି ସେ ସେମାନେ ଯୋଉ ଛୁଆକୁ ହଉ ଝିଅକୁ ଆଉ ଆମେ ଖାସ୍ କରିକି ଝିଅ ବିଷୟରେ କହିବା ଝିଅକୁ ହିଁ ଜବରଦସ୍ତ କରିନେ ବାଲ୍ୟ ବିବାହ ପାଇଁ ସେ ଝିଅ ଗୋଟେ ଅନ୍ଧକାର କଠରୀ ଭିତରକୁ ଠେଲିଦବା ଟାଇପ୍ ର ସେମତି କରୁଚନ୍ତି ବାପା ମା ଚାହାନ୍ତିନି କି ଆ କୋଉ ପୁଅ କୋଉ ସନ୍ତାନରେ ବି ସେମାନେ କେବେ ଖରାପ ଚାହାନ୍ତିନି। କିନ୍ତୁ ଏମିତି ଗୋଟେ ଗୋଟେ ତାଙ୍କର ପଦକ୍ଷେପ ଅଛି ଯୋଉଟା ଦ୍ଵାରା କି ତାଙ୍କ ସା ନ୍ତାନମାନଙ୍କର ବହୁତ ଅସୁବିଧା ହେଉଛି। ଆଉ ଆଗକୁ ଆଗରୁ ହୋଉଥିଲା ହେଲେ ତମଠୁ ଶୁଣିକି ଏବେ ମତେ ଆହୁରି ଆଶ୍ଚର୍ଯ୍ୟ ଲାଗିଲା କି ଏବେ ବି ସେଇ ପ୍ରଥା ଟା ରହିଆସିଛି। ଆଉ କିଛି ଲୋକ ଅଛନ୍ତି ଏମିତି ବହୁତ ବଦଳି ଗଲେଣି। ଆଉ ଗୋଟେ ଗୋଟେ ଲୋକ ତ ଅଛନ୍ତି ତମେ ଯେମିତି କହିଲ। ସେଇଟା ସେମିତି ହିଁ ହଁ ହେଇଥିବ ଗାଁରେ ହିଁ ହେଇଥିବ। ତ ସେମାନଙ୍କର ଚିନ୍ତାଧାରା ଏବେ ବି ସେ ସେଇଟା ହେଇକି ରହିଯାଇଛି। ତ କିଛି ବି ଆମେ ତ କିଛି କରିପାରିବାନି ଆମେ ଯେତେବେଳେ ଜାଣିବା ଆମେ କିଛି କାହାକୁ ସୂଚନା ଦେଇପାରିବା ଯେମ ତିକି ପୋଲିସ ହୋଉ କାହାକୁ ବି ସୂଚନା ଦେଇକି ସେ ବାଲ୍ୟ ବିବାହ ଟାକୁ ରଖିପାରିବା। ତ ଆମ ଦ୍ଵାରା ଆମ ଉପରେ ବି କେତେ କାମ ନିର୍ଭର କରେ। ଏମିତି ନୁହଁ କି ସେ ବାପା ମା ନା ଠିକ କରିଦେଲେ ବାହା ହେଇଗଲେ ଠିକ ଅଛି ଆମେ ବି ଯୋଉ ପାଖପାଖି ହୋଉ ସାଙ୍ଗସାଥି ଥି ହୋଉ ପଡିଶା ହୋଉ କିଏ ବି ଆମେ ଜାଣିପାରିବା ନା ତ ସାଙ୍ଗେ ସାଙ୍ଗେ ଆମେ ପୋଲିସ କୁ ହୋଉ ଯାହାକୁ ସାଙ୍ଗେ ସାଙ୍ଗେ ଯାଇକି ଆମେ ସୂଚନା ଦେଇଦେଲେ ସେ ଝିଅର ଜୀବନଟା ବଞ୍ଚିଯିବ। ତାର ବାହାଘର ସରିଗଲାଣି।
ତ ବହୁତ ସାନ ଥିବ ନାଇଁ ହେଇନି। ବର୍ତ୍ତମାନ ସେମାନେ ବାହାରେଥିଲେ ସେ ବାର ବର୍ଷର ଛୁଆଟାର ବା ହେବା ପାଇଁ ତ ପଡିଶା ଓଡିଶା ବହୁତ ମାନେ ତାର ବିରୋଧ ସେମାନେ ଏମିତିରେ ବି କେତେ ଲୋକ ଅଛନ୍ତି ଯୋଉମାନେ ଚା ଏବେ ବି ବାଲ୍ୟ ବିବାହରେ ବିଶ୍ଵାସ କରୁଛନ୍ତି। ସେମାନେ ଭାବୁଛନ୍ତି କି ଝିଅ ମାନେ ଘରର ବୋଝ ହେଇଯାଉଛନ୍ତି। ସେମାନଙ୍କୁ ଜଲ୍ଦି ବାହା କରିଦେଲେ ଘରର ବୋଝ ବାହାରି ପଡିବ ଗୋଟେ ଚିନ୍ତା ପଳେଇବ। ସେଇଟା ଭାବୁଛନ୍ତି କିନ୍ତୁ ତାଙ୍କେ ଏଇଟା ଜାଣୁନାହାନ୍ତି କି ଯେ ଝିଅ ଯଦି ଏତେ ସାନରୁ ଯାର ବହୁତ ସାନ ଆସିବ ଛୁଆଟା। ମ ବାର ବର୍ଷ ବୋଲି ଭାବନ୍ତୁ କେତେ ବେଗିବ ତାହେଲେ ସେମାନେ ନାବାଳିକ ବାଳିକ ବି ନୁହଁ ତାର ମୁଣ୍ଡରେ ବୁଦ୍ଧି ବି ନଥିବ କି ଯେ ସେଇଟା କଣ ମାନେ ତା ଉପରେ ଗୋଟେ ଅନ୍ୟ ପରିବାରର ବୋଝ ତା ଉପରେ ରଖା ହେଇଯାଉଛି। ଅନ୍ୟ ପରିବାରର ସବୁ କିଛି କାମ ତା ଉପରେ ପଡିଯିବ। ଏମିତିରେ ବି ତାକୁ ପାଠ ପଢିବାରୁ ର ଆଜାଦି ବି ତାକୁ ମିଳିବନି। ହ ସେଇଟା ଆଗ
ହଁ ସେଇଆ ଏବେ ଯେମିତି ତମେ କହିଲେ କି କଣ ହଁ ବାପା ମା ନାଇଁ ତାଙ୍କର ଗୋଟେ ବୋଝ ଆ କଥାରେ ରହିଆସିଛି ନା କନ୍ୟାଦାନ ମହାପୁଣ୍ୟ। ତା ମାନେ ନୁହଁ କି ଆମେ କନ୍ୟା ଟା ବହୁତ ଛୋଟ ଥିବ ତାପରୁ ହିଁ ଆମେ ଭାବିବାକି ନାଇଁ ଆମେ ଏବେ କୁହିଁ ପୁଣ୍ୟ କରିଦେବା। ଆଗକୁ ବି ପୁଣ୍ୟ କରିପାରିବ। ଝିଅ ଜନ୍ମ କରିଛ ମାନେ ତାକୁ ନେଇ ଏବେ ଏମିତିରେ ବି ତମେ ଦେଖୁଥିବ ବହୁତ କିଛି ହୋଉଛି ବହୁତ କିଛି ବୁ ଅ ଯୌତୁକ ନିର୍ଯାତନା ଦେଇକି ମାରି ଦୋଉଛନ୍ତି। ତ ଆମେ ବାପା ମା ହିସାବରେ ଆମେ ଏମିତି କିଛି ପଦକ୍ଷପ ଉ ନେବା କଥା ଯେଉଁଟାକି ଆମ ଝିଅ ପାଇଁ ବି ଭଲ ତାର ଆଗକୁ ଯୋଉ ଭବିଷ୍ୟତ ଆସୁଛି ଆଗାମୀ ଭବିଷ୍ୟତ ସେଇ ଭବିଷ୍ୟତରେ ସେ ଖୁସିରେ ରହିପାରିବ। ଆମେ ସେଇ ବିଷୟରେ ଭାବିବା କଥା ନା ଆଉ ମୁଁ ଏବେ ଝିଅକୁ ବାହା କରିଦେଇଥିବି ତ ନା ଆମେ ବାହା କରିଦେବି ସେ ତାର ଖୁସିରେ ସିଏ ତାର ଘର ସେ ତାର ଯାହା ବୁଝିବ ସେଇଟା ଏକଦମ ଭୁଲ। ଆମେ ଫାଷ୍ଟ ଚେଷ୍ଟା କରିବାକି ଝିଅକୁ ନିଜେ ସ୍ୱାବଲମ୍ବୀ କରିବା ପାଇଁ। ସିଏ ଯେତେବେଳେ ନିଜ ଗୋଡରେ ନିଜେ ଠିଆ ହବ ନିଜେ କିଛି ରୋଜଗାର କରିବ ତାପରେ ତାର ବାହାଘର କରିପାରିବା ତ କିଛି ବି ଅସୁବିଧା ହବ ନା ଶାଶୁ ଘରେ ଯାଇକି ଏବେ ତ ବହୁତ ବହୁତ ଗୁଡିଏ ନିଉଜ ଆସୁଛି ଏମିତି ଦେଖିବାକୁ ମିଳୁଛି କି ଆଉ ନା ସେଇ ତାକୁ ଯୌତୁକ ପାଇଁ ମାରିଦେଲେ ତାକୁ ଏଇଥି ପାଇଁଁ ମାରିଦେଲେ ସେତେବେଳେ ଯଦି ଝିଅଟ ସବଲମ୍ବୀ ହେଇଥିବ ନା ନିଜେ ଆସିକି ବି ନିଜେ ନିଜକୁ ଚଳେଇ ପାରିବ ତ କାହା ଉପରେ ତାକୁ ନିର୍ଭର ନା ସ୍ୱାମୀ ଉପରେ ନା ଶାଶୁ ଶ୍ୱଶୁର ଉପରେ ନା ଏଇପଟେ ବାପା ମାଙ୍କ ଉପରେ ବି ନିର୍ଭର ହବାକୁ ପଡିବନି କି ତାକୁ କାହାର ବୋଝ ବି ହବାକୁ ପଡିବନି। ସେ ନିଜେ ନିଜର ସ୍ୱାବଲମ୍ବୀ ହେଇଥିବ ନା ନିଜେ ନିଜର ରୋଜଗାର ମେଣ୍ଟେଇ ପାରିବ ନିଜେ ନିଜକୁ ଦେଖିପାରିବ ତ ସେଇଥିପାଇଁ ମୋ ମତରେ ଝିଅକୁ ପଢିବାକୁ ଦିଅ ପଢେଇିବାକୁ ଦିିବ ତାକୁ ସିଏ ଯଦି ଚାହୁଁଛି ତାକୁ ନିଜ ଗୋଡରେ ଠିଆବାକୁ ଦିଅ ସିଏ କିଛି କରୁ ଏମିତି ନୁହଁ କି ଆମେ ଏତେ ଏତେ ହଜାର ଟଙ୍କା ଅ ରୋଜଗାର କଲେ ହିଁ ସେଇଟାକୁ ଚାକିରି କିବେ ସେମିତି ନୁହଁ ଆମେ ନିଜେ ନିଜକୁ ପଶି ପାରିଲା ବଳେ କିଛି ଯଦି ଚାକିରରି କରିବା। ସେଇଟା ଆମ ପାଇଁ ବହୁତ ଭଲ ତ ମୋ ମତରେ ସବୁ ବାପା ମା ସେଇଟା ହଁ
ହଁ ଯେମିତିକି ତମେ କହିଲ ଏ ଯୋଉତୁକ ନିର୍ଯାତନ ାରେ ବହୁତ ଲୋକ ବହୁତ ନାରୀ ଯାକ ମରି ଯାଉଛନ୍ତି ସେମତି କତବ କିଛି ନାରୀ ତ ଏମିତି କିଛି ଘରେ କହିବି। ପାରୁନାହାଁ ତାଙ୍କେ ଏଇଟା ଭାବୁଛନ୍ତି କି ଯେ ମୁଁ ଏବେ ମୋ ବାପା ତାଙ୍କୁ କହିଲେ ତାଙ୍କୁ ବହୁତ କଷ୍ଟ ହବ ତାଙ୍କ କେତେ ଟଙ୍କା କୁଆଡୁ ଆଣିବେ ଘରରେ ଏମିତି ହେଇ ପରିସ୍ଥିତି ଅଛି ତାଙ୍କେ କେମିତି କରିବେ ତାଙ୍କ ଘରେ ଲୋକମାନଙ୍କୁ ବି ତାଙ୍କ ମନର କଥା ଏ କହିପାରୁନାହାନ୍ତି ତୁମେ
ଅ
କିଛି ନାରୀ ଜାଗତ ଏମିତି ଅଛନ୍ତି ଯୋଉମାନେ ଆତ୍ମହ୍ୟା ବି କରିକି ମରି ଯାଉଛନ୍ତି ସେମାନଙ୍କୁ କେ କି ମାନେ ଘର ଲୋକଙ୍କୁ ପଛ ଜଣା ପଡିଲେ କଣ ଫାଇଦା ହବ କିନ୍ତୁ ଆ ଆଗରୁ ତ ସେ ଆତ୍ମହତ୍ୟା କରିକି ସେ ଝିଅ ମରିି ସାରିଛି ନା ତାର ଭବିଷ୍ୟତ ତ ବର୍ବାଦ ହେଇସାରିଛି ନା ଏମିତି ବହୁତ କିହି ଅଉଛି ଆମ ହଁ କ
ହଁ ତମେ ଯେମିତି କହିଲ ସବୁ ସବୁ ପରିବାର ସେମିତି ସାଙ୍ଗସାଥି ପରେ ରୁହନ୍ତିନି ଛୁଆ ମାନଙ୍କ ସହିତ ତ ମୁଁ ସେ ସବୁ ପରିବାରଙ୍କ ବି ସବୁ ବାବା ମା ବାପା ମାଙ୍କର ବି ସେଇ ଜ୍ଞାନ ଟା ରହିବା ଦରକାର କି ନା ମୁଁ ମୋ ମୋ ଝିଅ ସହିତ ହଉ ମୋ ପୁଅ ସହିତ ହଉ ମୁଁ ସବୁବେଳେ ସାଙ୍ଗସାଥି ହେଇକି ରହିବି ଯେମିତି ତା ବିଷୟରେ ମୁଁ କିଛି ଜାଣିପାରିବି ତା ଜୀବନର କଣ ଘଟୁଛି କଣ ନାହିଁ ମତେ ସେମିତି କିଛି ଜଣାପଡିବ ଆଉ ଆମେ ଏବେ ଦେଖ ବାପା ମା ହେଇକି ତାଙ୍କ ସହିତ ତାଙ୍କୁ ଟାଇମ ଦେବାନି ତାଙ୍କ ସହିତ କ କଥାବାର୍ତ୍ତା କରିବାନି ଛୁଆ ତ ତା ମନରେ କଣ ଥିବ କହିବାକୁ ଭୟ କରିବ। ଯୋଉ ଫଳରେ କି ଆଗକୁ କେବଳ ଛୁଆର ହିଁ କଷ୍ଟ। କି ଛୁଆ ଯେତେବେଳେ କିଛି ବି କଷ୍ଟ ପାଏ କିଛି ବି ତା ଜୀବନକୁ ଦୁଃଖ ଆସେ ଅଧିକ କଷ୍ଟ ବାପା ମାଙ୍କୁ ହୁଏ। ତ ବାପା ମା ମୋ ମତରେ ବାପା ମା ଆଗରୁ ସଚେତନ ହେଇଯିବା ଦରକାର। କିଏ ଆଗରୁ ନହେଲେ ନିଉଜ କିଛି ବି ଆମ ପାଖକୁ ଖବର ଆସୁଛି। ନା ଆଉ ବାପା ମା ତ ସେମାନେ ସେଇଟା ଦେଖିକି ସଚେତନ ହେଇଯିବା ଦରକାର କି ନା ମୁଁ ମୋ ଛୁଆକୁ ଏମିତି ଗଢିବି କି ସେ କିଛି ପଦକ୍ଷେପ ନେବା ପୂର୍ବରୁ ମତେ କହିବ ମୁଁ ମୋ ଛୁଆ ଉପରେ କିଛି ବି ନା କହିବିନି କି ତୋର ହେଇଗଲାଣି ତୋ ବୟସ ହେଇଗଲାଣି ତୁ ବାହା ହେଇଯା। ମୋ ଛୁଆ ନିଜେ ଯେତେବେଳେ ଯାଏ ସିଏ ତାକୁ ଲାଗିନି କି ନା ସିଏ ଗୋଟେ ଫ୍ୟାମିଲି ରୁ ଗୋଟେ ପରିବାର ସମ୍ଭାଳି ପାରିବ ଗୋଟେ ପରିବାରର ବୋଝ ନେଇ ପାରିବ ନିଜକୁ ସମ୍ଭାଳିବା ସହିତ ସେଇଟା ତାକୁ ଯେତେବେଳେ ଯାଇ ଅନୁଭବ ହେଇନି ସେଇ ଟାଇମ ଯାଏ ଗୋଟେ ବାପା ମା ସେଇ ପଦକ୍ଷେପ କେବେବି ନେବା କଥା ନୁହଁ ନିଜେ ନିଜେ ଠିକ କରିକି ନା ଆଉ ଝିଅର ବୟସ ହେଇଗଲା। ବୟସ ଗୋଟେ ନମ୍ବର। ଆମେ ନିଜକୁ ବି ସେମିତି କରିବାର ଅଛି। ନିଜକୁ ଆମର ନିଜେ ମନରେ ଆଣିବାକି ଆମେ ଗୋଟେ ଚଳିବା। ଚଳି ସାରିକି ଆମୁକୁ ଗୋଟେ ଆଉ ଗୋଟେ ପରିବାରକୁ ଚଳେଇବାର ଅଛି। କେବଳ ବାହା ହେଇକି ଗଲେ ନୁହଁ କି ଆମେ ନିଜେ ନିଜକୁ ହିଁ ଦେଖିବା। ଏଇଠି ଘରେ ଅଛି ଆଉ ଘରେ ମମି ମୋ କଥା ବୁଝୁଛିି। ସେଇଠି ଗଲେ ମୁଁ ମୋ ନିଜ କଥା ବୁଝିବି। ନିଜ କଥା ନୁହଁ ଗୋଟେ ପୁରା ବଡ ପରିବାର ଥିବ କି ଛୋଟ ପରିବାର ଯିଏ ବି ହଉ ଗୋଟେ ପରିବାର କଥା ବୁଝିବାକୁ ପଡିବ। ସେଇଥିପାଇଁ ବାପା ମାଆ ସବୁବେଳେ ଚେଷ୍ଟା କରିକି ସାଙ୍ଗସାଥି ଭଳିଆ ହେଇକି ତାଙ୍କ ସହିତ କଥାବାର୍ ର୍ତ୍ତା କରିକି ତାଙ୍କ ଲା ତାଙ୍କ ଜୀବନରେ କଣ ଚାଲିଛି କଣ ଚାଲୁଛି ସିଏ ଆଗୁକୁ କଣ ଚାହୁଁଛି ତାଙ୍କ ସହିତ ମିଶିକି କିଛି ଆଲୋଚନା କରିକି ଅଁ ଛୁଆମାନଙ୍କ ମତରେ ଆଉ ବାପା ମାଆଙ୍କ ମତରେ ସେମାନେ କିଛି ଯଦି ଆଁ ସବୁ କଥାବାର୍ତ୍ତା କରିକି କିଛି କରିପାରିବେ ତ ସେଇଟା ହେଲେ ଏଇ ଯୋଉ ଆସୁଛି ଏବେ କିଛି ବି ଖବର ଆସୁଛି, ସେଇଟା ବହୁତ କମିଯିବ। ଆଲୋଚନା କରିକି ସମସ୍ତେ ବସିକି ଆମେ କହିବା କି ନା ଆମେ ଏଇଟା କରିବା ଆମେ ସେଇଟା କରିବା। ଦି ଜଣ ମିଶିକି ବାପା ମାଆ ହଉ ଛୁଆ ହଉ ସେମାନେ ଦି ଜଣ କଥାବାର୍ତ୍ତା ହେଇକି ମା ମିଶିକି କରିବେ ତ ଏଇ ଜିନିଷଟା ବହୁତ କମିଯିବ। ତମୁକୁ ଲାଗେନି ସେମିତି?
ହଁ ମତେ ବି ଲାଗେ ଶୁଣିକି। ବାପା ମାଆଙ୍କୁ ନିଜ ଛୁଆ ଉପରେ ବେଶୀ ଧ୍ୟାନ ଦେବା କଥା। ତାଙ୍କେ ତାଙ୍କେ ତାଙ୍କ ମନର କଥା ଆରାମସେ ତାଙ୍କ ବାପ୍ ପା ମାନେ ବାପା ମାଆଙ୍କ ସହିତ କଥା ହେଇପାରିବେ ଯଦି ତାଙ୍କେ କିଛି ନ କହି ପାରିବେ ନି ଜ ମ ଭିତରେ ରଖିବେ ସେମାନେ ତ ନିଜେ ଏକା ମାନେ ସେଇ ଉଁ ସେ ଶବ୍ଦ ସେଇ ଇଏର ଭାରରେ ହିଁ ତାଙ୍କର ମନ ପୁରା ଅଶାନ୍ତି ହେଇକିନା ତାଙ୍କେ ଏମିତି ପଦକ୍ଷେପ ନଉଛନ୍ତି କି ଯେ ତାଙ୍କୁ ସୁଇସାଇଡ୍ ଆତ୍ମହତ୍ୟା ଉଁ କରିବାକୁ ପଡୁଛି। ତ ସେଥିପାଇଁ ତାଙ୍କୁ ସଧାବେଳେ ବାପା ମାଆ ଙ୍କୁ ନିଜ ପିଲା ଛୁଆ ଉପରେ ଧ୍ୟାନ ଦେବା କଥା। ଖାସ୍ କରିକି ବାଲ୍ୟ ବିବାହ ଉପରେ ରୋକ ଲଗେଇବା କଥା। କାରଣ ଛୁଆମାନଙ୍କର ବାର ବର୍ଷରେ ତ ସେମାନଙ୍କ ଉଁମ୍ ଆ ଆଁମ୍ ଏତେ ଭଲଭାବରେ ତାଙ୍କେ ବୁଝି ପାରନ୍ତିନି ନା ମାନେ ସମାଜ କିପରି? ସମାଜ କେମିତି? ସେମାନଙ୍କ ଉଁ କିଛି ଜ୍ଞାନ ନଥାଏ। ତାଙ୍କେ ଗୋଟେ ଅଜ୍ଞାନ ବାଳକ ବାଳିକା ଥାଆନ୍ତି ତ ସେମାନଙ୍କୁ ଏତେ କମ୍ ବୟସରେ ବିବାହ କରିବା କଥା ନାହିଁ।
ହଁ ସେ ମତେ ବି ବହୁତ ଖୁସି ଲା ହଁ ମତେ ବହୁତ ଖୁସ୍ ସି ଲାଗିଲା କି ହିଁ ତମେ ଜାଣି ହଁ ଠିକ୍ ଅ
ଆଁ ରହୁଚି।